ନମସ୍କାର
ସାର୍ ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଅଛି ଏମତି ରଂ ଘରେ ବସିଚି ଏବେ ଆପଣ କଣ କରୁଚନ୍ତି?
କିଛି ନାହିଁ ଏମିତି ବସ୍ଚି ଆଉ ଆଜ୍ଞା ତ ଆପଣଙ୍କ ଆଡେ କଣ କେମିତି ପାଗ ଅଛି?
ପାଗ ବର୍ତ୍ତମାନ ତ ଦେଖିବ ଏ ଛଅଟା ବାଜିବ କିନ୍ତୁ ବର୍ଷା ଏବେବେ ସାର ବର୍ତ୍ତମାନେ ଖରା ବୋଉ ଜର ହଉଛି ଏପର୍ଯ୍ୟନ୍ତ ଖରା କମି ନାହିଁ। ଆପଣଙ୍କ ସେପଟେ କେମିତି କଣ ରହୁଚି?
ସେଇ ସେମ୍ ଆଜ୍ଞା ସେଇ ଛଅଟା ବାଜିବା ଆଉ ଉପରେ ହେଲାଣି କିନ୍ତୁ ସୂର୍ଯସ୍ତ ବି ଏ ଯାଏ ହେଇନି ଆ ଆଜ୍ଞା ତ ଆପଣ ଦେଖିଥିବେ ବି ପୁରା ଇ ଖରାରେ ତ ଅଂଶୁଘାତରେ ପ୍ରାୟ ଲୋକ ପଢୁଛନ୍ତି ତ ସେଥି ପାଇଁ ବି ମାନେ ଆ ଯୋଉ ବାଟ ମେ ଆଶ୍ରୟ ନବାକୁ ତ ଗଛ୍ ର ନିହାତି ଆବଶ୍ୟକ ରହିଛି ଆଜ୍ଞା। ତ ଆମେ ବି ଯେହେତୁ ଚାହିଁବା ଯେତେ ନିଜେ ହିଁ ଗଛ ଲଗେଇବାକୁ ଚାଁ ଯେମିତି ଚେଷ୍ଟା କରିବା ଆପଣ ଦେଖୁଥିବେ ତ କେତେ ଯେତେବେଳେ ରାସ୍ତା ତିଆରି ହଉଛି କି ଘର କାମ ଘର ତିଆରି ହଉଛି କି କଳକାରଖାନା ପ୍ରତିଷ୍ଠା ହଉଛି ତ ସେତିକି ବେଳେ ତ ଗଛ ହିଁ କାଟିକି ଗଛ ଜଙ୍ଗଲ କାଟିକିହି ଆଉ ଘର ରାସ୍ତା କରୁଛନ୍ତି।
ହଁ ଏବେ ତ ବହୁତ ସାରା କଳାକାରଖାନା ହଉଚି ବା ଚାଲିଛି ସେ ଗଛ କାଟି ପକଉଛନ୍ତି। ଲଗେଇ ଲଗେଇବା ପାଇଁ ତ କିଛି ପଦକ୍ଷେ ବ୍ରୁକ୍ଷ ବ୍ରୁକ୍ଷିର ରହୁନାହାନ୍ତି ତ ଖରା ହବା ତ ସୁନିଶ୍ଚିନ୍ତ।
ଆଜ୍ଞା ତ ଆପଣ ଆମେ ତ ଗଛର ବହୁତ ଉପକାରୀ ଜିନିଷ ପାଇଥାଉ ଯେମିତି ଗଛକୁ ଶୁଖିଲା ଗ ଛ ହଉ କାଟିକି ତା କୁ ଆଣିକି ଯୋଉ ଘର ଆଜ୍ଞା ଜାଳେଣି ଭାବରେ ଅ ବ୍ୟବହାର କରୁଛନ୍ତି ଆଉ ସେ କାଠ କୁ ଆଣିକି ବି ବିକ୍ରି କରୁଛ ସେମତି ବଡ ବଡ ଗଛ ଯୋଉ ଥାଏ ସେ ମୋଟା ଗଛ ତ ତାକୁ ଆଣି କି ବିକ୍ରି କରୁଛନ୍ତି ସେଥିରେ ଆମେ ବହୁତ ଘରକଣା କରଣା ଜିନିଷ ବି କରିଥାଉ ଖ ଦେଖିବି ଯେମିତି ଖଟ ଆଉ ଆଲମାରି ଆଉ କବାଟ ଝରକା ବି ସବୁ ସେଇ କାଠରେ ହିଁ ହଉ
ହଁ।
ଆଜ୍ଞା ତ ସେଥିରେ ବି ଆମେ ବହୁତ କିଛି ଔଷଧୀୟ ବି ବୃକ୍ଷ ପାଇଥାଉ ଯେମିତିକ ତୁଳସୀ ପତ୍ର ତାକୁ ଥଣ୍ଡା କାସ ହେଲେ ବି ତା ତା କୁ ଯୋଉ ମହୁ ରେ ମିଶେଇକି ଖାଇଥାନ୍ତୁ ଆଜ୍ଞା। ଆଜ୍ଞା ତ ଆଉ ଏମିତିରେ ବି
ହଁ ଲିମ୍ବ ପତ୍ର ଲିମ୍ବ ଗଛର ପତ୍ର ହେଇଗଲା ତାକୁ ବି ଆମେ ଲୋକ ତାକୁ ବି ଖାଆନ୍ତି ଡାଇବେଟିସ୍ ଯୋଉମାନଙ୍କୁ ହେଇଚି ସେମାନେ ବି ଖାଆନ୍ତି ଲେମ୍ବୁ ପତ୍ର ଗଛରେ ବହୁତ୍ ଗଛ ଉପକାର ତ ଅଛି ଲୋକ କିନ୍ତୁ ତାଙ୍କର ନିଜର ସୁବିଧା ପାଇଁ ଗଛକୁ କାଟି ଦଉଛନ୍ତି।
ଆଜ୍ଞା ତ ମୋ ହିସାବରେ ବି ଯଦି ବି ଆଜି ଗୋଟିଏ ଗଛ ଗଟା ହଉଛି ତ କାିକି ଆଉ ଦିଟା ଗଛ ଲଗେଇବାକୁ ଚେଷ୍ଟା କରନ୍ତୁ ଯେମିତିକି ଆମ ବାୟୁମଣ୍ଡଳ ସବୁବେଳେ ଶୁଦ୍ଧ ରହିବ ପରିଷ୍କାର ରହିବ। ଆଉ ଏଇ ଗଛ ନଥିଲେ ହିଁ ବ ବର୍ଷା କୁଆଡୁ ଆସିବ ଯେମିତି ଦେଖୁଛନ୍ତି ଏବେ ତ ବହୁତ ପରିମାଣରେ ପୁରା ସହର ଜାଗା ଏରିକା ଏସି ସହର ଜାଗା ଏରିଆରେ ସବୁ ଗଛ କାଟି ଦଉଛନ୍ତି ତାପରେ ଅ ଦେଖିବେ ତ ବର୍ଷ ତ ସେଇଥିପାଇଁ ହିଁ ଏ ବର୍ଷ ମାନେ ବହୁତୁ ଖରା ହଉଛି। ଜନସଂଖ୍ୟା ବୃ ବୃଦ୍ଧି ହବାରେ ଲାଗିଛି ପୁଣି ଏପଟେ ଆମର ଗଛ କାଟିବା ଗଛ ବି କାଟିବାରେ ବୃଦ୍ଧି।
ହୁଁ ଗଛ ବି କାଟି ଦଉଚନ୍ତି ଯୋଉ ଏପଟେ କଳକାରଖାନା ଉଁ ପ୍ରଦୂଷଣ ହୁଏ ବହୁତ୍ ପ୍ରଦୂଷଣ ବି ହଉଚି ନା। ଆମେ ନିଃଶ୍ୱାସ ପ୍ରଶ୍ୱାସରେ ବି ଆମ ଦେହ ପାଇଁ ନି ଦେହ ପାଇଁ ବି ବହୁତ ଖରାପ ଏଇ ଯୋଉ ବାୟୁ ପ୍ରଦୂଷଣ ହଉଛି ବହୁତ ସାରା।
ଆଜ୍ଞା।
ଭଲ ଶୁଦ୍ଧ ଶୁଦ୍ଧ ଆମକୁ ଶୁଦ୍ଧ ଅମ୍ଲଜାନ ବି ମିଳୁନାହିଁ। ଯଉଥିଲାଗି ବହୁତ ଦେହ ଖରାପ୍ ବି ହଉଛି ହଁ କୁହନ୍ତୁ ଆଜ୍ଞା।
ଆଜ୍ଞା ତ ଯେତେବେଳେ ଦେଖିବ ଆପଣ ପାହାଡିଆ ଗାଁ ଯେତେକ ଅଛି ସେମାନଙ୍କ ଆଡେ ପୁରା ଆମର ଯେମିତି ସହର ଏରିଆରେ ଗଛଲତା କମ ଦେଖିବାକୁ ପାଇବେ କିନ୍ତୁ ବର୍ଷା ତ ହୁଏନି ତ ଇଆଡେ ଦେଖିବେ ମାନେ ଲୋକମାନେ ବହୁତ ମାନେ କେମତି ତା। ଙ୍କର କିଛି ଗୋଟେ ଦେହ ଖରାପ ହେଇଯାଏ ।କିନ୍ତୁ ଦେଖିବେ ପାହାଡିଆ ଏରିଆ ଅଞ୍ଚଳ ଗୁରାକରେ ପୁରା ତାଙ୍କ ବାୟୁମଣ୍ଡଳ ପୁରା ବିଶୁଦ୍ଧ ହେଇଥାଏ ।ପୁରା ଦେଖିବେ ପୁରା ପରିଷ୍କାର ତାଙ୍କ ମାନେ ତାଙ୍କ ଏରିଆ ହିଁ ପୁରା ପରିଷ୍କାର ହେଇଥାଏ। ତ ସେଠି ସେମାନେ ପୁରା ନିର୍ଭୟରେ ଜୀବନ ଯାପନ କର୍ ଥାନ୍ତି ତ କ ଦେଖିବେ ସେଠି ବେଶୀ ବି କାହାର ଦେହ ଖରାପ ବି ହୋଇନଥାଏ ।ସେମାନେ ନିଜେ ଚାଷ କରିକି ହିଁ ଖାଇଥାନ୍ତି। ଫଳ ପନିପରିବା ନିଜେ ଚାଷ କରିକି ଖାଇଥାନ୍ତି ।ଆଉ ତାଙ୍କ ଦେହ ବି ପୁରା ସୁସ୍ଥ ରହିଥାଏ ।ତ ତାଙ୍କର ପୁରା ଅଛି ଯୋଉ ଝରଣା ପାଣି ହେରିକା ଅଛି ସେ ସବୁ ବି ସେ ନିଜେ ପିଇକି ପରିଷ୍କାର ଭାବରେ ପିଇକି ତାକୁ ପାନ କରିକି ପୁରା ଭଲରେ ରହିଥାନ୍ତି।
ହଁ।
ଆଜ୍ଞା ତ ଆମେ ଆମେ ବି ଦେଖିଲେ ଗଛର ତ ବହୁତ ଉପକାରିତା ରହିଛି ଆଉ ଦେଖିବେ ପୁରା ଗଛ ତ ଯେମିତି ପୋଖରୀ ପୋଖରୀ ଚାରିପଟେ ହିଁ ପୁରା ଗଛ ଯେମିତି ଥାଏ ଗାଁଆ ମାନଙ୍କରେ ଦେଖିବେ ପୋଖରୀ ଚାରିପଟେ ପୁରା ଗଛ ଘେରିକି। ତ ବହୁତ ସୁନ୍ଦର
ହଁ ହଁ ବହୁତ ସୁନ୍ଦର ଲାଗେ ଥଣ୍ଡା ପବନ ବି ଆସେ ଯୋଉଟା ତମେ। ସେମାନେ ଆମ ଗାଁ ମାନକରେ ପହଂ ଟିକେ ଗଛ ମୂଳରେ ଶୋଇଲେ ଭଲ ଅମ୍ଳଜାନ ଆମକୁ ମିଳେ। ତ ବହୁତ ଥଣ୍ଡା ପବନ ଦେଇ ଖରା ଦିନେ ତ ଖ ବେଶୀ କରି ଖରା ଦିନେ ଆମକୁ ଆମେ ଗାଁରେ। ଥିଲାବେଳେ ଆମେ ବହୁତ ଗଛ ଏଇ ଖରା ବଳେ ଆମ ଗଛ ତଳେ ହିଁ ଶୋଉଁ ଆମେ ଯୋଉଟା ଆମ ପାଇଁ ବହୁତ ଭଲ ଥିଲା ଏବେ ଆଜିକାଲି ତ ବହୁତ ସାରା ଗଛ କାଟି ଦେଉଚନ୍ତି। ଯୋଉଥିଲାଗି ଗଛ ତଳେ ଶୋଇବା ତ ସ୍ୱପ୍ନ ହେଇଗଲାଣି ବର୍ତ୍ତମାନ।
ଆଜ୍ଞା ଆଉ ଏପଟେ ଆମର ତ ସମସ୍ତେ ଏଥର ଘରେ ଘରେ ହିଁ ଫ୍ୟାନ ଏସି କୁଲର ହେରିକି ବ୍ୟବହାର କରୁଛନ୍ତି ତ ସେମାନେ ଆଉ ଗଛ ଛାଇ ତଳକୁ କାହିଁକି ଯିବେ କାହିଁକି ଖଜିବେ କିନ୍ତୁ ଗଛ ଛାଇ ତଳେ ଯେ ଟିକେ ଶାନ୍ତି ଲାଗେ ଆରାମ ଲାଗେ ତ ସେତିକି ସେଇ ଫ୍ୟାନ୍ ଏସିରୁ ବି ସେ ନ୍ତି ମିଳି ନଥାଏ।
ହଁ।
ଆଜ୍ଞା ତ ଆପଣ ଙ୍କ ର ଏମିତି ଅ ଦେଖିଥିବେ ତ ବହୁତ ଲୋକ ଗଛ କାଟୁଛନ୍ତି ତ ଆପଣଙ୍କ ପାଖାପାଖିରେ କେହି କେବେ ଗଛ କାଟିଥିବାର ଦେଖିଛନ୍ତି? ଗଛ କାଟିି ଘର ହେରିକି କେବେ କରିଛନ୍ତି?
ବହୁତ ଦେଖିଚି ଆମ ଗାଁ ରେ ତ ଲୋକ ଗଛ କାଟିକି ସେଇ ଗଛ ବିକିକି ସେ ଗଛରେ ମାନେ ସେଇ ପଇସାରେ ଘର ବି କରିଛନ୍ତି ସେଇ ଗଛ ଯୋଉଠି ଥାଏ ସେ ଜାଗାରେ ବି ଘର ବି ହେଇଛି ।ବହୁତ ସାରା ମୁଁ ଦେଖିଛି ।
ଆଜ୍ଞା। ତ ଆଜ୍ଞା।
ଲୋକ ସେଟା ବୁଝନ୍ତିନି ଗଛଟା ଅଛି ଗଛ ଆମକୁ କେତେ ଉପକାର ଦିଏ ନିଜ ସୁବିଧା ପାଇଁ ସେ ଗଛକୁ ବି କାଟି ଦଉଚନ୍ତି।
ଆଜ୍ଞା ଯେମିତି ଆମେ ବଞ୍ଚିବା ପାଇଁ ପାଣି ପିଇଥାଉ। ତ ଗଛକୁ ବି ସେମିତି ଏଇ ଖରାରେ ଯେମିତି ଗଛ ପୁରା ମରିଯାଏ ଝାଉଁଳିଯାଏ ତ ସେଇ ଅନୁସାରେ ଯେମିତି ବଡ ବଡ ଗଛ ତ ସିଏ ତାଙ୍କର ପୁରା ଠିକ ରେ ରହିବେ। କିନ୍ତୁ ଯେତେବେଳେ ଛୋଟ ଗଛ ଧର ଆମେ ଲ ଗେଇବା ବି ଆଉ ଯେମିତି ମଣିଷ ଗୋଟେ ଛୋଟ ଛୁଆର ଯତ୍ନ ନେବା ନେବା କଥା ସେମିତି ଗୋଟେ ଛୋଟ ଗଛର ବି ଯତ୍ନ ନେବାକୁ ପଡିଥାଏ ତାକୁ ସେଇ ଠିକ ଅନୁସାରେ ପାଣି ବି ଦବାକୁ ପଡିଥାଏ। ତ ଗଛ ସେଇ ଗୋଟିଏ ଗଛ ଗଛକୁ ବି ଯଦି ଆମେ ବଡ କରିବା ତ ସେଇଠାରେ ଆମେ କେତେ ପରିମାଣରେ ଅମ୍ଳଜାନ ଅମ୍ଳଜାନ ପାଉଛେ ତ ସେଇଟା। ତାର ପୁରା ଠିକଣା ନାହିଁ।
ଆଜ୍ଞା ମ୍ୟାଡ଼ାମ। ହ
ତ ଆପଣ ଆପଣ ଯଦି ଆପଣ କେବେ ଏମିତି ଗଛ ଲଗେଇଛନ୍ତି?
ହ ମ୍ୟାଡ଼ାମ ମୁଁ ଗଛ ଲଗେଇଛି। ବେଶୀ ବଡ ଗଛ ନେଲେ ଛୋଟ ଛୋଟ ଗଛ ମୁଁ ବହୁତ ସାରା ଲଗେଇଛି ତାକୁ ବହୁତ ହି ଯତ୍ନ ଦେଇଛି ତା ପାଖରେ ମାନେ କେହି ତାକୁ ନଷ୍ଟ ନ କରିବେ ସେଥିଲାଗି ବହୁତ ଚାରିପଟେ ବାଡି ଫାଡି ବାନ୍ଧି ତାକୁ ମୁଁ ଏମିତି ସିଧା ରହିବ ଗଛଟା ଭାଙ୍ଗିବନି ତା ବ୍ୟବସ୍ଥା ବି ମୁଁ କରିଛି ତା ସବୁ ଦିନ ଦିନକୁ ଦୁଇ ଥର ତିନି ଥର ପାଣି ବି ତା ମୂଳରେ ଦେଇଛି।
ଆଜ୍ଞା ତ ଆଜ୍ଞା ଆମର ବି ଜଣେ ଭାଇ ଅଛନ୍ତି ସେ ସବୁବେଳେ ସେ ସବୁ ପ୍ରାୟତଃ ବହୁତ ପ୍ରକାର ଗଛ ଲଗେଇବାକୁ ଭଲ ପାଆନ୍ତି ସେ ଛାତ ଉପରେ ବି ପୁରା ଗଛ ବହୁତ ବିଭିନ୍ନ ପ୍ରକାର ଫୁଲ ଗଛ ବି ଲଗେଇଛନ୍ତି ତ ସେଇ ଫୁଲ ପୁରା ଫୁଲ ଗଛକୁ ଛୋଟ ଛୋଟ ବେଳୁ ପୁରା ଛୋଟ ଡାଳଟେ ଆଣିଥିବେ ସେ ଡାଳରୁୁ ସେ ପୁରା ବଡ ଫୁଲ ଗଛ ହୁଏ ସବୁ ପୁରା ସବୁବେଳେ ପିଡିଆ ଖତ ଖତ ହେରିକା ଦିଅନ୍ତି ନ୍ତି ସେ ଗଛ ମୂଳରେ ପୁଣି ପାଣି ହେରିକା ବି ଦିଅନ୍ତି ସେ ଗଛ ପୁରା ବଡ ଗଛ ହେଇଯାଇଛି ଏବେ ପୁରା ବହୁତ ବହୁତ ପ୍ରକାର ଫୁଲ ଫୁଟୁଛି ସେଇଥିରୁ ସେ ଆମେ ବି ସେଇ ଗ ଗଛରୁ ହିଁ ପୁରା ଫୁଲ ପାଇଥାଉ ଫୁଲ ନେଇକି ଠାକୁରଙ୍କ ପାଖରେ ପୂଜା ବି କରିଥାଉ ତ ଆମେ ସେଇ ଗଛରୁ ହିଁ ଫଳ ମୂଳ ପନିପରିବା ସବୁ ହିଁ ପାଇଥାଉ ଆମେ ଯେତକ ବି ଖାଉଛେ ଯାହା ତ ସେଇ ସବୁ ହିଁ ଗଛରୁ ମିଳେ। ଦେଖୁଥିବ ପୁରା ଡାଲି ଜାତୀୟ ଜିନିଷ ବି ସେଇ ଗଛରୁ ସବୁ ହିଁ ମିଳୁଛି। ହ। ଆଜ୍ଞା। ଆଉ ଗଛ ତ ଆମର ବହୁତ ଉପ କାରରେ ଲାଗୁଛି ତ ମୋ ହିସାବରେ ବି ଯଦି ସରକାର ବି ସେଇ କଥା ଟାକୁ ପୁରା ସମୟ ମାନେ ଚାରିଆଡେ କୁହନ୍ତେ କି ଯେମିତି ସମସ୍ତଙ୍କ ପାଖରେ ପହଞ୍ଚନ୍ତି କି ଗଛ ଯେତିକି ଆମେ କାଟୁଛେ ତ ସେ ତାଠୁ ଦିଗୁଣ ଆମେ ଯେମିତି ଲଗେଇବାକୁ ଚେଷ୍ଟା କରିବା ଏମିତି ପ୍ରାୟତଃ ମୁଁ ଦେଖି କିଛି ଏମତି ବୃକ୍ଷରୋପଣ ବୃକ୍ଷ ବୃକ୍ଷରୋପଣ ପାଇଁ ବି ସବୁ କରନ୍ତି ଅ ମାନେ ମାନେ ଯୋଉ ପୁରା ତାଙ୍କ ସମ୍ମିଳନୀ ବସେ ବୃକ୍ଷରୋପଣ ପାଇଁ କେମିତି ଗଛ ଆଉ ଲଗେଇବା ବଢେଇବା ପାଇଁ
ଆଜ୍ଞା। ଯେତେ ଗଛ ଲଗେଇବ ସେତେ ଭଲ ହେବ। ପ୍ରଥମ ତ ଗଛ ନେବେ ଯଦି ଆମେ ଦେଖିବା ଗଛ ତ ଗୋଟେ ନାହିଁ କହିଲେ ବି ଚଳେ।
ସେ
ସରକାର ଆ ପାଇଁ ବି ପଦକ୍ଷେପ ନଉଛନ୍ତି ମୁଁ ଏତିକି ଜାଣିଛି ଗଛ ବି ଲୋକ ଲଗଉଛନ୍ତି ସବୁ ଆଡେ ତ ଲାଗି ପାରୁନି ଯେତିକି ଲାଗୁଛି
ଆଜ୍ଞା ତ ଆମ ସ୍କୁଲରେ ବି ମୁଁ ଯେତେବେଳେ ଆଜ୍ଞା ମୁଁ ବି ଯେତେବେଳେ ସ୍କୁଲରେ ପଢୁଥିଲି ଆମ ସ୍କୁଲ ରେ କହିବେ ଯୋଉମାନଙ୍କ ଜନ୍ମଦିନ ହଉଛି ପ୍ରତି ବର୍ଷକେ ଥରେ ଆଣିକି ଗୋଟେ ଲେଖା ଗଛ ଲଗାଅ। ଆମ ସ୍କୁଲରେ ବି ଏମିତି କୁହନ୍ତି। ପୁରା ମାନେ ପୁରା ଭଲରେ ଭଲ ଭଲରେ ପୁରା ଭଲ ଶିକ୍ଷା ଏଇଟା ବି ଗୋଟେ ପୁରା ଭଲ ଶିକ୍ଷା ସମାଜ ପାଇଁ ବି କି ଗଛ ଯାହା ହଉଛି ହଉ ପିଲା ସମସ୍ତେ ମିଶିକି ସବୁ ବର୍ଷ ଗୋଟେ ଗୋଟେ ଲଗେଇବେ ଗଛ ତ କେତେ ଭଲ କଥା। ତ ସେ ଗଛ ହିଁ ଗୋଟିଏ ଗଛରୁ ହିଁ କେ କେତେ କିଛି ମିଳିଥାଏ କେତେ କଣ ମିଳିଥାଏ। ଥାଏ। ଆଜ୍ଞା ଆମେ ଗଛର ପତ୍ରକୁ ବି ମଧ୍ୟ ଖାଇଥାଉ ଯେମିତି ସଜନା ସା ଶାଗ ଗଛର ପତ୍ର ଖାଇ ଖାଉ ତାର ପୁଣି ଛୁଇଁ ହେଲେ ବି ଆଣିକି ତାକୁ ଖାଇଥାଉ। ଆଜ୍ଞା।
ଗଛ ବିଲୋଉ ଗଛ ଆମକୁ ଖାଲି ସେ କଣ କୁହନ୍ତି ଖାଲି ମାନେ ଥ ଛାଇ ରୁ ଛାଇ ଦେବା ପାଇଁ ତ ଲାଗେ ନା ବଟ ତା ଦେହରେ ଆମେ ବହୁତ ସାରା ଉପକାର ବି ଆମେ ପାଇଆ ନା ତ ଖାଇବା ହେ ଇ ଖାଇବାର ହେଇଗଲା ତ ପ ମେଡିସିନ ନାଇଁ ମେଡିସିନ ବି କରନ୍ତି ତା ସହିତ ଆମେ ଖାଇବା ବି ତାକୁ ମାନେ ଭୋଜନ ହିସାବରେ ଗ୍ରହଣ କର ତାକୁୁ
ଆଜ୍ଞା ତ ଗଛ ତ ସବୁ ଥିରେ ପୁରା ଦର ଦରକାରୀ ଜିନିଷ ବି ଯେମିତି କହ ଯେମତି ଜଳ ସିଏ ଯେମିତି ଦରକାରୀ ଜିନିଷ ସେମିତି ଗଛ ବି ଆମ ପାଇଁ ଗୋଟେ ବହୁତ ଦରକାରୀ ଜିନିଷ।
ଆଜ୍ଞା।
ଆଜ୍ଞା ତ ତ ମୋ ବସୟରେ ବି ଯଦି ବି କିଏ ଧର ବି ଆଉ କିଛି ଯେହେତୁ ଯେହେତୁ ସରକାରଙ୍କ ପାଖରେ ଯେମତି ସରକାର ଯେମତି ସମସ୍ତେ ଜଣେଇବା ଦରକାର କି ଗଛ ଯେମିତି ଗୋଟିଏ ଗଛ ରୁ କେତେ ଆମେ ପାଇଥାଉ ଅମ୍ଳଜାନ ହେରିକି ଅଙ୍ଗାରକାମ୍ଳ ହେରିକା ତ ସେ ସବୁ ସମସ୍ତଙ୍କ ପାଖରେ ସେ ଖବର ମାଧ୍ୟମରେ ପହଞ୍ଚାନ୍ତୁ କି ଗଛ ଯଦି ବି କା କଟା ହଉଛି ତ ଆପଣ ଧର ଆଜି ଗୋଟେ ଗଛ କଟା ହେଲା ତ ଆପଣ ଆଉ ସପ୍ତାହେ ପରେ ବି ଯଦି ହଉଛି ତାହେଲେ ଗଛ ଲଗାନ୍ତୁ ତ ତାର ଭଲରେ ଯତ୍ନ ନିଅନ୍ତୁ।
ହୁଁ ।
ଆଜ୍ଞା।
ହଉ। ହଉ ମ୍ୟାଡ଼ାମ ଆପଣଙ୍କ ସହ କଥା ଥାଇକି ବି ଭଲ ଲାଗିଲା। ଆଉ କେବେ ଫ୍ରି ହେଲେ କଥା ହେବି ଆପଣଙ୍କ ସହ ଆଜ୍ଞା ଧନ୍ୟବାଦ ଆଜ୍ଞା।